ହ୍ୟାଲୋ ହଁ ଭାଇ ନମସ୍କାର। ହ୍ୟାଲୋ? ହ୍ୟାଲୋ?
ହ୍ୟାଲୋ?
ହୁଁ।
ହଁ ଭାଇ ଶୁଭୁଛି କି ମୋ କଥା ଆପଣଙ୍କୁ?
ହଁ ଭାଇ।
ହୁଁ। ଖାଇବା ସାରିଲାଣି?
ହଁ ଖାଇବା ସରିଲାନି ଭାଇ ମୁଁ ଯାହା କହିବି ତାହା ଟିକେ ରିପ୍ଲାଏ ଦବ ହେଲା? ହଁ ଭାଇ ଆଉ ଖାଇବା ସରିଲାନି ଭାଇ ଆପଣ ଖାଇସାରିଲେନିକି କଣ ଖାଇଲେ?
ଆଚ୍ଛା। କଣ କରୁଛନ୍ତି ବର୍ତ୍ତମା
ହ୍ୟାଲୋ।
କଣ କରୁଛନ୍ତି ବର୍ତ୍ତମାନ?
ବ ଏବେ ବସିଛି ଭାଇ ଆଉ କଣ କରିବି ଅ ଏବେ ଜଷ୍ଟ ଖାଇକି ଆସିଲି ଟିକେ ରେଷ୍ଟ ମାରୁଛି ଆଉ ଏମିତି ବସିଲି ଆଉ।
ଆଛା ହଁ।
ଆଉ।
କୋଉଠ ଭାଏ କୋଉଠା ଭାଏ କଣ?
ଆଉ ଭାଇ ଟାଇମିଙ୍ଗ ତ ରହୁଛି ଆମେ ଯେହେତୁ ଇଣ୍ଟର୍ନସିପ୍ କରିବାକୁ ଆସିଛୁ ଭୁବନେଶ୍ୱର ଟାଇମିଂ ରହୁଛି ଆମର ନଅଟାରେ ଖାଇବା ଆସୁଚି ତାପରେ ଟିକିଏ ରେଷ୍ଟ ନେଇ ଘଣ୍ଟା ପରେ ଭାଇ ଆମେ କ୍ଲାସ କୁ ବାହାରୁଛୁ କଲେଜ ଦ୍ଵାରା।
ହୁଁ।
ଆଉ ଭାଇ ଆପଣ କେମିତି ଅଛନ୍ତି?
ବର୍ଷା ହଉଛି କି ନାଇ ତମ ଆଡ଼େ ବର୍ତ୍ତମାନ।
ହଁ ହ। ହ ଆଉ ଆପଣ ଆପଣଙ୍କର ଦେହ କେମିତି ଅଛି ବୋଲି ମୁଁ ପଚାରୁଛି? ବର୍ଷା ଭାଇ ଆମର ଏପଟେ ବା ରାଜୁ ଚି ବା ଆରେ ତିନି ଘଣ୍ଟା ହେଲାନି ବର୍ଷା ହଉଛି ଭାଇ। ଜମାରୁ ଛା
ଭଲ ବର୍ଷା ହଉଛି ଏଠି।
ଆମେ ଭାବିଥିଲୁ ପିକନିକ୍ ଯିବୁ ବୋଲି ଭାଇ ପିକନିକ ପ୍ଲାନ୍ ପୁରା କ୍ୟାନସଲ କଲୁ ଭାଇ ଏବେ।
ହୁଁ।
କଣ କରିବା ଭାଇ ଏମିତି ତ ଏପଟେ ତ ପାଣିପାଗ ସମସ୍ୟା ସମସ୍ୟା ହିଁ ଏମିତି ଆଉ କଣ କରିବୁ।
କେତେ ରୁମରେ ବସିବ?
ହଁ ପୁରା ବିଜାରିଆ ଲାଗିଲାନି ଭାଇ ଠିକ କଥା କହିଲ ତମେ ଆଉ କଣ? କରିବା ଭାଇ ବର୍ଷ ତ ଲାଗି ହିଁ ରହୁ ଛି ବର୍ଷା ତ ଛାଡି ଛାଡିବାର ନାମ ହିଁ ନେଉନାହିଁ।
ଘରେ ସବୁ କିଏ କିଏ ଅଛନ୍ତି?
ଆ ଘରେ ଭାଇ ପୁରା ରାଇଟ ଭାଇ ସମସ୍ତେ ଭଲ ଅଛନ୍ତି ବାପା ମା ଭାଇ ବନ୍ଧୁ ସମସ୍ତେ ଭାଇ ଭଲ ଅଛନ୍ତି ହଁ ହଁ। ଆଉ ଭାଇ ଆପଣଙ୍କର କଣ ପଢା ପଢି?
ଆଛା ହଁ ହଁ। ହଁ ଆଉ ଖାଇବା ପିଇବା ସରିଲାଣି ତମର?
ହଁ ଭାଇ ଖା ପିଇଆ ସରିଲା ବା ଖା ପିଆରେ ଆଜି ହେଇଥିଲା ଭାତ ଡାଲି ଚିକେନ ତରକାରୀ ଆଉ ସାଲାଡ଼ ଆଉ ଚିପ୍ସ ସବୁ ଆଜି ପୁରା ଗାଦିକିରି ଭାଇ ଆଜି ଖାଇଛୁ ପୁରା। ହଁ ହଁ।
ଅହ। ଆଉ ତମ ଏରିଆରେ ବୁଲାବୁଲି କରିଆକୁ କଣ
ଭାଇ ଆମର ଏପଟେ ବୁଲାବୁଲି କରିବ ମସ୍ତ ଜାଗା ଅଛି ବା ଭାଇ ଭୁବନେଶ୍ଵର ହେଲା ମନ୍ଦିରମ୍ ମନ୍ଦିର ମାଳିନୀ ସହର ଏଠାରେ ସବୁ ମନ୍ଦିର ଅଛି ଏବଂ ଏଠିକାର ତ ଜାଣିଛନ୍ତି ନନ୍ଦନକାନନରେ ଭାଇ ଜିଓଲୋଜିକାଲ୍ ପାର୍କ ବି ମଧ୍ୟ ଅଛି।
ତ ଏ ବର୍ଷା ଦିନରେ କୁଆଡେ ଯାଇ ହବନି ଶୀତ ଦିନ ହେଲେ ଫ୍ରେଣ୍ଡ୍ ସହିତ ତମ ଏରିଆକୁ ଯିବୁ ଭିଜିଟ୍ କରିଆକୁ ନିଶ୍ଚନ୍ତ ବୁଲାବୁଲି କରିକିି ଟିକେ ଆସିବି।
ହଁ ଯେହେତୁ ବର୍ଷା ସ ହଁ-ହଁ ଯେହେତୁ ବର୍ଷା ସକାଶେ ହିଁ କୁଆଡ଼େ ଯାଇ ନାଇଁ।
ଅ ରଥଯାତ୍ରା କୁ ଆସିବେ ନା ନାଇଁ?
ହଁ ରଥଯାତ୍ରା କୁ କନଫର୍ମ ଯିବା ଏଇଟା ଗୋଟେ କଥା ଭାଇ ଆଉ ଭୁବନେଶ୍ୱରରୁ ପୁରୀ କେତେ ବାଟ କି? ଗୋଟିଏ ଘଣ୍ଟେ ଦି ଘଣ୍ଟାର ବାଟ ନିଶ୍ଚୟ ଯିବା ଭାଇ।
ପୁରୀ ରେ ବୁଲିବେ ଯିବେ।
ହଁ-ହଁ ପୁରୀ ନିଶ୍ଚୟ ଯିଆ ଭାଇ। ଆଉ ପୁରୀରେ ପୁରା ମଜାମସ୍ତି ଆଉ ଜଗା ର ଦର୍ଶନ କରିବା।
ହଁ-ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ଗୁଣ୍ଡିଚା, ବାଉଡା ଦେଖିବା, ସୁନାଭେସ ଦେଖିବା, ଅଧରପଣା ହାଣ୍ଡି ଭାଙ୍ଗିବାର ହିଁ ଦେଖିବା ସବୁ କିିଛି ଦେଖିବା ଜଗା ର।
ହଁ। କଁ କରିବା ଏ ବର୍ଷା ପାଗରେ ଦୂର ବାଟକୁ ହେଲେ କୁଡେ ଯିବାକୁ ଇଚ୍ଛା ହବ କି ଇଚ୍ଛା ହବନି ନା?
ନା ନା କଁ କରିବା ମଣିଷ ଜୀବନ ତ ଆଉ, ଆ ବର୍ଷାରେ ତ ଲାଗି ରହୁଚି।
ଜବ୍ ରେ ଅଛନ୍ତି ନା ପଢ଼ାପଢ଼ିରେ?
ନାଇଁ ଭାଇ ପଢ଼ା। ପଢାପଢି ଭାଇ ଚାଲିଚି ବା ବିଟେକେ ଫୋର୍ଥ ଇୟର୍ ଚାଲିଚି ଏବେ। ପୁରା ସିରିୟସ୍ ପଡାପଡି ଭାଇ।
ହଁ ଆଚ୍ଛା ଅହ। ଠିକ୍ ଅଛି, ହୁଁ ମୁଁ ବର୍ତ୍ତମାନ୍ ଛାତ ଉପରେ ଅଛି ବର୍ଷା ତ ନାଇଁ ଛାତ ଉପରେ ଟିକେ ଆସିକି ବସିଚି। ଆ ଯିବି ତ ଏବେ ଲାଇବ୍ରେରୀ ଆଡେ ଯିବାର ଅଛି।
ହଁ।
ଗଡେଇ ହଉଚି ଲାଇବ୍ରେରୀ ଯିବି ଯେ ଇଚ୍ଛା ହଉନି ପାଗକୁ ଯିବାକୁ ଇଛା ହଉନି।
ହଁ ଠିକ୍ କଇଲ ଭାଇ ମତେ ବି ସେୟା ଆଜି ଯେଉ ଭଳିଆ ପାଗ ନା ଖାଲି ବୁଲିବାକୁ ଇଚ୍ଛା ହଉଚି, ତାପରେ ଏପଟେ ଝପି ଝପି ବର୍ଷା। ଅଳସୁଆ ଅଳସୁଆ ଲାଗୁଚି ଖାଲି ବେଡ୍‌ ରେ ହିଁ ଶୋଇବାକୁ ଇଚ୍ଛା ହଉଚି। କଁ କରିବା ଆଜି ଦିନଟା ପୁରା ବେକାର ଖାଲି ଖାଲି ପୁରା ଟାଇମ୍ ସ୍ପେଣ୍ଡ୍ ହେଇଲାନି କିଛି ଜଣାପଡ଼ୁନି। କୁଆଡ଼ୁ କୁଆଡ଼ୁ ଦିଟା ବାଜିଗଲେନି କିଛି ଜାଣି ନାଇଁ।